ହାଲୋ।
ହଁ ହ୍ୟାଲୋ।
ହୁଁ ଖାଇ ସାରିଲୁଣି?
ହଁ ଏବେ ସାଙ୍ଗେ ସାଙ୍ଗେ ଖାଇକି ଉଠିଲି।
ଓହୋ ମୁଁ ଖାଉଚି?
ଆଉ ଖାଉ ତୁ ଏଇନା ଖାଉଛୁ ନା କଣ?
ହଁ ଖାଉଛି ପରଟା ଆଉ ଛତୁ ତରକାରୀ।
ହଁ ପରଟା ରାତିରେ ପରଟା ଏ ରୁଟି ପରଟା ଖାଉଛ କି?
ନାଇଁ ମୁଁ ଭାତ ଖାଏ ଏ ମୋ ଝିଅ ଖାଉଥିଲା ଛାଡ଼ିଲା ତ ଖାଇଦେଲି ଆଉ।
ଓହୋ।
ହୁଁ। ଆଉ ରଜକୁ ତ ସବୁ ଯିବା?
ହଁ ସମ ତୁ ତ ଆସିବୁ ଏଥର ରଜକୁ ଆଉ। ସବୁ ପିଇସି ମାନେ ଏଥର ରଜରେ ଏକା ଠି ହେବେ।
କୁଆଡେ ଗୋଟେ ବୁଲି ଯାଆନ୍ତେ।
ହଁ ମୁଁ ବୁଲି ଯିବା।
ହଁ କୁଆଡେ ଗୋଟେ ଦୂର ଜାଗାକୁ ଯାଆନ୍ତେ ସମସ୍ତେ ଏକାଠି ହୋଉଚେ ଯାଆନ୍ତେ କୁଆଡେ ଗୋଟେ ଆଉ।
ଟିକେ ପା ଆଜି ଝିପଝିପ୍ ବର୍ଷା ପକେଇଚି ଥଣ୍ଡା ଲାଗୁଚି ପାଗ ଯା ଗଲେ ହୁଅନ୍ତା ରହିଥା କୁଆଡେ ଯିବା ଦୂର ଜାଗା ବୋଲି
ବେଶୀ ଦୂର ନାହିଁମ ଛୁଆ ପିଲା ନେଇ କଣ ଦୂର ଜାଗା ଯାଇ ହବ? ଶିଖତ୍ର ଆଡେ ଯିବାହାରି ସମୁଦ୍ର କୂଳ ବୁଲିକି ଆସିବା ଆଉ।
ହଁ ଶ୍ରୀକ୍ଷେତ୍ର ଯିବା ତାହେଲେ ଆଉ।
ହୁଁ।
ରେ ଏଁ ଜଗା ଦର୍ଶନ ହବ।
ହୁଁ।
ଛୁଆ ବି ବୁଲିବେ ଟିକେ ସମୁଦ୍ରରେ ଗାଧାଗୁଧି କରିବେ।
ଭଲ ନା ମୋ ଝିଅ ଭାରି ପସନ୍ଦ।
ହଁ ଏ ସବୁ ଛୁଆ ଆମେ ବି। ଏ ଗାଧୋଇବୁ ଟିକେ ସମସ୍ତେ ମିଶିକି ଯିବୁ ଖିଆପିଆ କରିବୁ ବୁଲିବୁ ଠାକୁର ଦର୍ଶନ କରିବୁ ପ୍ରସାଦ ଟିକେ ପାଇବୁ ସବୁଠୁ ବେଶୀ ତ ପ୍ରସାଦ ଟିକେ ପାଇବୁ ଆଉ।
ହଁ ଏ ବସ ଗୋଟେ କରି ଦବା ପଳାଇବା ଆଉ ଯିଏ ଯିବା କଥା ପଇସା ଦେବେ ଯିବେ। ଯେତିକି ଜଣ ବସରେ ଜାଗା ହେବେ।
ହଁ ହଁ ନାଇଁ ଯେତିକି ସବୁ ଯୋଉ ଝିଅ ମାନେ ଆସୁ ଛନ୍ତି
ହୁଁ।
ଶୁଣ ନହେଲେ କହିବା ବସ ଟେ କରିବା ପାଇଁ ସମସ୍ତେ ଯୋଉ ଝିଅ ମାନେ ଆସୁଛନ୍ତି ସେ ଜଣ ଯିବେ ଏ ଟ୍ରାବେ ଏତ ଗୋଟେ ନକରି ଟ୍ରାଭେଲରଟେ କରନ୍ତେ।
ଆଉ ଯଦି କେହି ରାଜି ନହେବେ ଆମ ପରିବାର ଲୋକ ଖାଲି ପଳେଇବା ଆଉ।
ଆଉ ଯଦିିକିଏ ନ ରାଜି ହେଲେ ତାହେଲେ ଆମ ପରିବାର ଲୋକ ଏଇ ବୋଲେରେ ହଉ ନହେଲେ ଗୋଟେ ଟ୍ରାଭେଲର ଗୋଟେ ଗଲେ ଯିବେ ଆଉ।
ହୁଁ।
ଆଉ ଆଉ ଯଦି ସମସ୍ତେ ରାଜି ହେଲେ ତାହେଲେ ଯିବା ବସ୍ କରିକି ଆଉ।
ହଁ ସେଇୟଆ କରିବା ପଇସା ପତ୍ର କେମତି କଣ ଆଦାୟ କରିଆ ନହେଲେ ଆମ ଘର ଇଏ ହେଲା ଆମର ପଳେଇବା
ହଁ ଘର ଇ ହେଲେ କଁ ନାଇଁ ମୁଁ କହିଆ କଥା ଏଇ ଟ୍ରାଭେଲର ରେ ହ ଟ୍ରାଭେଲରରେ ଯାଇକି ହେଲେ ଆଉ ଯାଇକି ଏମିତି ପଳେଇ ଆସନ୍ତେ ନହେଲେ ମୁଁ ନହଲେ ଏକ ଏକାଥରେ ଏଁ ଏଁ ଏଁ ଏଁ ବସ ରେ ଧରିକି ଟ୍ରେନରେ ଯାଇକି ପୁଣି ଟ୍ରେନ ଆସ ସେ ଓହ୍ଲେଇକି ପୁଣି ବସରେ ଆସିକି ଘରେ ପହଞ୍ଚନ୍ତି।
ନାଇ ମ ଛୁଆ ଧରିିକି ଯାଇ ହବନି ଏଇ ଖରାରେ।
ହଁ ନା ସେଇଟା ସତ ଛୁଆ ଧରିିକି ଯାଇ ହବନି ନାଇ
ଆରେ ଯିବା ଆସିବା କେତେ କିଲୋମିଟର ହେଲାଣି ତିନିଶହ ସାଢେ ତିନିଶହ କିଲୋମଟର।
ହଁ ହଁ ହଁ। ନାଇ ହଁ ଛୁଆ ଧରିକି ହଁ ହବନି ଏଇଟା କହିଲେ ହଁ ଠିକ ଅଛି
ହୁଁ। ଆମେ କଣ ବଡ ଲୋକ ହେଲେ ଆମର ଯୋଉଥିରେ ପଳେଇବା।
ହଁ ହଁ ହଁ ନିଶ୍ଚିନ୍ତ।
ମୋ ଝିଅ ତ ବେଶୀ ହଇରାଣ କରିବ।
ଛୁଆ ଗୁରା ଆଉ ସେ ଆଉ କଣ କରିବେ।
ହଁ।
ହଁ ଏୟା ଏଇ କଥା ଆଉ
ରଜକୁ ଗଲେ କଥା ହେବା।
ହଁ ହଁ।
ଯଦି ରାଜି ଜି ହୁଅନ୍ତି ତ ଭଲ କଥା ଗୋଟେ ମଜା ହବ ଆଉ।
ହଁ ନା ସେମିତି ହେଲେ ସମସ୍ତେ ଗଲେ ଭଲସେ ବୁଲିଲେ ଏ କଥାବାର୍ତ୍ତା ତାପରେ ଏତେ ବାଟ ମାନେ ବାଟ ସାରା ସବୁ କଥା କୁଥି ହେଇକି ମଜା ମସ୍ତି କରିକି ଯାଆନ୍ତେ ତାପରେ ଭଲସେ ଦର୍ଶନ କରନ୍ତେ ଗାଧାନ୍ତେ ପାଧାନ୍ତେ ଖାଆନ୍ତେ ପିଅନ୍ତେ ପୁଣି ଆସିକି ପହଞ୍ଚତେ ଆଉ କଣ।
ହଁ।
ହଁ ଏୟା ହଉଛି କଥା ଆଉ।
ଆ ଦେଖିଆ କେତେ ଜଣ କାଲି ଦେଖା ହେଲେ ତମ ଏଇଟା ରଜ ପାଇଁ ସବୁ ମିଟିଂ କରୁଛ। କଥାବାର୍ତା ହଉଛ ଦେଖିଆ କାହା ଅଛୁ ଛୁଆଙ୍କୁ କହିବୁ। ଯଦି ରାଜି ହୁହନ୍ତ ଯାଆନ୍ତ ସିଆଡ଼େ ଟିକେ ବୁଲିକି ଆସନ୍ତେ ଆମେ ମାନେ ଯାଉଛୁ ନା। କୋଉ ଏକାଠି ହେଇ ପାରୁଚୁ ଗୋଟେ ଯାଉଚୁ ଆଠ ଦିନ ପାଇଁ ଘରକୁ ଛୁଟିରେ ଶାଶୂ ଘରେ କୋଉ ସବୁବେଳେ ସେ ଛାଡ଼ିବେ ତ ଯିବୁ
ସେଇଆ ହଁ ସେ ସେଟା ବି ଠିକ୍ କଥା ନାଇଁ ସବୁବେଳେ ଆଉ ଛାଡିବେ ନା ସବୁବେଳେ ଆଉ ତମେ ଆସିପାରିବ।
ସେଇ ବା ମୁଁ ସେଇଆ ବସି ବସି ଏଇନା ଭାବୁଥିଲି ମୁଁ କହିଲି ଦେଖିଆ କୁଆଡେ ଗୋଟେ ବୁଲି ଯାଆନ୍ତା ଗାଁକୁ ତ ଯାଉଚୁ ଛୁଆ ବି ସବୁ ଅଛନ୍ତି ଆଇଥିବେ ବି ଯିଏ ଯେମିତି ସାଙ୍ଗସାଥି ଗୁରା ବହୁତ ଦିନ ହେଲା ଦେଖାହେଇନି।
ହେରା ସବୁ ଦେଖାହବ ସମସ୍ତେ ତ ସମସ୍ତେ କହୁଚନ୍ତି ଆସିବେ ତ ଆସିଲେ ଦେଖାହବ ସମସ୍ତଙ୍କ ସହିତ ଆଉ।
ହଁ।
ପୁରା ହଁ ପ୍ରାୟତଃ କହୁଚନ୍ତି ଆସିବେ ବୋଲି ତ ଦେଖିବା
ନାଇଁ ସମସ୍ତଙ୍କର ଇଚ୍ଛା ଗୋଟେ ଆସିବା ପାଇଁ ତାପରେ ତମେ ମାନେ ଯୋଉ ଫଟ ଫୁଟ ସବୁ ଛାଡିଦେଲଣି
ହଁ ଅ ନାଇଁ ଆମେ ଯୋଉ ଆଜି ସବୁ ପିଇସି ମାନଙ୍କୁ ଯୋଉ ନାଇ ମାନେ କୁହା ହେଇଛନ୍ତି ସବୁ ଯିଏ ଦେଇ କିଏ ପି ଛନ୍ତି ସବୁ? ଆ ହଉଛି ଫୋନ କରିଥିଲି ଯାହା ଜଣେ ଜଣ କହୁଛନ୍ତି କେତେ ଜଣ କହୁଛନ୍ତି ଆଉ ହଁ ମୁଁ ତ ଗ୍ରୁପରେ ଅଛି ଆଉ ମୁଁ ଆମେ ତ ସବୁ ଦେଖୁଛୁ ଆଉ ପାଠ ପାଠ ଆସିଲାଣି ସବୁ ଆସିଲାଣି ଆଉ ମୁଁ ହେଲେ ଆମେ କହିଲୁ ହଁ।
ହୁଁ।
ଏ ଯାହା ହଉ ଆକ୍ଟିଭ ଟିକେ ରହୁଛନ୍ତି ହଉ ଯ ଦେଖା ଦେଖି ତ
ନାଇଁ ସବୁ ଦେଖୁଛନ୍ତି କିନ୍ତୁ କେହି ରି ପ୍ଲାଏ ଦଉନାହାନ୍ତି।
ଆଉ କୁ ଧର ରିପ୍ଲାଏ ଦଉନାହାନ୍ତି ମାନେ କେତେ ଜଣ ଦେଖୁଥିବେ କିନ୍ତୁ କରି ନ ଥି କରି ଜାଣି ନଥିବେ ଆଁ
ହଁ ସେୟା ହେଇ ଥିବ ତାଙ୍କ ଛୁଆ ପିଲା ମାନେ ଦେଖିକି ଛାଡ଼ି ଦେଉଥିବେ।
ହଁ ଇଏ କରି ଦେଉଥିବେ ଆଉ ସେ ସେମିତି ସେମିତି କିନ୍ତୁ ଯାହା ହଉ ଦେଖୁଛନ୍ତି ତ ସେତିକି ବଡ କଥା।
ହଁ। ମୁଁ ବି ପଇସା ଟା ପଠେଇନି ଦେଖିବା ପଠେଇ ଦବା। ତ ଆଗୁଆ ଦେଇଦେଲି କଣ କରିବି।
ପଠେଇଲେ ଆୟୋଜନ ସବୁ ଯୋଉ ହଉନି ଏଇ ଟେଣ୍ଡ ବାଲା ହେଇକା ସବୁ ଉୁଁ କଣ କହିଲୁ ଇଏ କରିବେ ସବୁ ଆସିବେ ତ ସବୁ ଟେଣ୍ଟ ଫେଣ୍ଟ ଟା ସେ ଦେଲେ ତାକୁ ଖାଲି ଏ ପୁଣି ଭୋଜି ଫୋଜି ପାଇଁ ଆୟୋଜନ ହବ ତ।
ଆଉ ସେ ଆମେ ଯୁଆଡେ ଯିବା ଧର ଶ୍ରୀକ୍ଷେତ୍ର ଆଡେ ଭାବୁଛେ ସେଟା ଆହୁରି କଣ ଅଛି? ସୂର୍ଯ୍ୟ ମନ୍ଦିର ଅଛି ନା କଣ?
ସୂର୍ଯ୍ୟ ମନ୍ଦିର ଗୋଟେ ଗୋଲଡେନ ବିଚ୍ ଅଛି ନା କଣ?
ହଁ ସେଇଟା ବି ଗୋଟେ ଅଛି ଆଉ ଶିବ ଠାକୁରଙ୍କର ଗୋଟେ ଅଛି ମନ୍ଦିର।
ଆଚ୍ଛା ଆଛା ହଁ।
ଏ କେତେ ଅଛି। ତାପରେ ଆ ସେଠୁ ବି ଫେରିଲା ବେଳେ ବି ବାଟରେ ବି ବହୁତ ଜାଗା ଅଛି। ଦେଖି ଖିବା ପାଇଁ।
ହୁଁ ହୁଁ ହୁଁ ହୁଁ। ଅ ଜାଗା କହିଲେ ହେମତି ତି ଆଉ କେତେ ଜାଗା ନାହିଁ।
ହଁ ସେଆଡେ ସବୁ ସବୁ ତ ଦେଖି ଦେକି ଆସିବା ଆଉ।
ହଁ ଯଦି ସମୟ ହେଲା ତାହେଲେ ସେପଟେ ସେପଟେ
ହଁ ନା ତାପରେ ହୋଟେଲ ଫୋଟେଲ ନେଇକି ରହିଲେ ବି ଏରା ଏତେ ପଇସା ଦେଇ ରହିହବନି।
ନାଇଁ ମ ଏରା ରା ଗୋଟେ ଦିନ ପାଇଁ ଗାଡି ଫାଡି କରିକି ଯିବୁ ପୁଣି ଏରା ପଇସା ସବୁଆଡୁ ଦେଖିବାକୁ ପଡିବ ନା ତାପରେ କିଏ ଆସୁଛନ୍ତି ଟିକେ ଘରେ ରହିବେ କି କଣ ଇଏ କରିବେ।
ହଁ।
ଆଉ ହୁଁ।
ନାଇଁ ଦେଖିବା ବୁଲି ଆସିବା ଟିକିଏ। କେବେଠୁ ସାତ ଆଠ ବର୍ଷ ହେଇଗଲାଣି ସାଙ୍ଗଉରଙ୍କୁ ସବୁ ଦେଖିନି।
ହଁ ହଁ ଆସିଲେ ଦେଖିବୁ।
ହଁ ମୋର ତ ଦିଟା ସାଙ୍ଗ କୁ ବୋଧେ ଦେଖ ଖିନି ପାଞ୍ଚ ବର୍ଷ ହେଲାଣି।
କାହାଘର କହିଲୁ।
ସେଇ ରାଉତ ଘର। ଆଉ ଗୋଟେ ସେଇ ଯୋଉ ମାହାନ୍ତି ଘର।
ହଁ ଜାଣିଲି ଜାଣିଲି ଆଁ ସେ ଯୋଉ ହଁ ହଁ ହଁ।
ସେଇ ଦି ଜଣଙ୍କୁ ମିନିମମ୍ ତିନି ବର୍ଷ ହେଲାଣି ମୁଁ ଦେଖିନି ତିନି ବର୍ଷ ପୂର୍ବରୁ ଦେଖିଥି
ଫୋନ ରେ କଥା ହବା ଦେ ଫେସ୍ ଟୁ ଫେସ୍ ଏଟା ଗୋଟେ
ହଁ ନାଇଁ ନହେଲେ ଆମେ ଆଗରୁ ସାଙ୍ଗ ହଉ ମାନେ ଛଡା ଛଡି ହବୁନି। ସେ ମତେ ଛାଡି ଆନଥିବେ ମୁଁ ତାଙ୍କୁ ଛାଡି ଯାଉଥିବି। ଏମିତି ଆମର ହବ ଯେ ଲାଷ୍ଟରେ ଆମ ବାପା ମାନେ ଶୋଧୁଥିବେ।
ହୁଁ ହୁ ଯାଅ। ସେ ଗୋଟେ ଆଉ ସାଙ୍ଗଲ
ସେଇପଟ ସାହିଟା ତ ପୁରା ମାନେ ଆ ଆମ ଘର ପାଖରୁ ସେ ମାହାନ୍ତି ଘର ଯାଏ। ଯୋଉ କୁଅଟା ନାହିଁ। ରୋଡ ଉପରେ ସେଇ ଯାଏଁ ଆମର ପୁରା ରା ସନ୍ଧ୍ୟା ଛଅଟା ଯାଏ ଡେରା ମାନେ ଚାଲିଥିବ ଆମର ଏପଟ ସେପଟ ଲୋକ ଖାଲି ଅନଉଥିବେ ସେଠି ମଝିରେ ଗୋଟେ ଅଛି ମାହାନ୍ତିଘର ଯାହାର ଦୋକାନ ଦେଇଛି ସେଠି ଗୋଟେ ନାହିଁ ଇଲେକ୍ଟ୍ରିକ ଖୁଣ୍ଟ ସେଠି ଏମିତି ଠିଆ ହେଇକି ସେ ଖୁଣ୍ଟ ମୁଳରେ ଳେତି ଆମର ଘଣ୍ଟ ଅଧା ଘଣ୍ଟା ପଳେଇବ ସେ ଦିନ ଆଉ ଆସିବନି ସେ ଦେଖିବା
ଆ ହଁ ସେତି ଆସି ଏଇ ଏଇ କେତେବେଳେ କେମିତି ଏକାଠି ହେଲା ଏକାଠି ହେଲା ଗୋଟେ ଗୋଟେ ଯାହା ମଜା ମସ୍ତି ଦେଖା ସାକ୍ଷାତ୍
ହଁ ନାଇଁ ତ ମୁଁ ସବୁ ସମସ୍ତେଙ୍କୁ କହିବି ମୁଁ ଚାଲକୁ ଆଡ଼େ ଗୋଟେ ବୁଲିଯିବା ବୁଲିଯିବା କଣ ସେଇଆଡ଼େ ତ ଯିବା ଆଉ ସମୁଦ୍ର କୂଳ ବୁଲିକି ଆସିବା ଆଉ
ହଁ ନାଇଁ ଆସିଲେ ଭଲ ନା ସେ ବୁଲିବୁ
ତାର ଭିତରେ ପୁଣି କେତେଟା ବାନ୍ତି କରୁଛି ଥେଵେ
ହିଁ ହିଁ ହିଁ ହଁ ସେଇଟା ତ ବେଶୀ ମେ
ଆମେ ଆଉଥରେ ଯାଇଥିଲୁ ଆମ ଯୋଉ ଖୁଦରୁକୁୁଣିୀ ଛୁଆ ଗୋଟେ ତା ଭିତରୁ ବା ନ୍ତି କରି କରି ଘର ପାଖରୁ ଗଲା ଯେ ପହଞ୍ଚିଲା ସେଠି
ହୁଁ ମାଲୋ ଏଇଟା ଟିକେ ଭାରି ଅସୁବିଧା ଏଇ ଯେ ବାନ୍ତି କର ନ୍ତି ତାକୁ ନେଇକି ଗଲେ ଟିକେ ଭାରି ଅସୁବିଧା ଆଉ
ସେଇବା ପୁରା ତ ଗଲା ଆଉ ପୁରା ସେମିତି ଶୋଇଲା ଗୋଟେ ସାଲଟେ ଘୋଡ଼େଇ ହେଇକି ପୁରା ଗଲା ଯେମିତି ଆମେ ଯେମିତି ଆମକୁ ଯେମିତି ଲାଗିଲା ଆମେ ମେଡ଼ିକାଲ ଆଣିକି ଆଣିଛୁ। ହେ ସବୁ ଖୁସି ପଳେଇଲା ଛି
ଆଉ ବାନ୍ତି ବାନ୍ତି କରିକି ନେଇକି ଗଲେ କଣ ତୁ ତ ଦର୍ଶନ ଫର୍ସଣ କରିବୁ ଠାକୁରଙ୍କୁ ନା ଏମତିକି ତାଙ୍କ ପଛରେ ଯାଉଥିବ
ହଁ ସେ ପୁରା ସେ ଦିନ ଆଉ ଭୁଲି ହବନି
ହୁଁ
ଏମତି
କଣ କରିବା।
ହ ଦେଖିବା କାଲି କଥା ପକେଇବୁ ହେଲା।
ହଁ ହଁ ମୁଁ କାଲି ହଁ। ଦେଖିବା ମୁଁ ଏଇଏ ତ କହିଦେଇଥିବା ଛୁଆଙ୍କୁ ଟିକେ ଆଗରୁ ଆଉ ତାପରେ ଆମେ ଛୁଆ ଜାଣିଲେ ତ ଆଉ ଯିଏ ଆସିବେ ତାଙ୍କୁ ବସେଇ ଉଠେଇଦେବେନି ଆ ଇଏ କରିଦେବେ ଆଉ।
ହଁ। କାରିୟା କଥା ହେଇଯିବୁ କାଲି କିଏ କଣ କହୁଛନ୍ତି ମୋତେ କହିବ ଆଉ।
ହଁ। ହଁ-ହଁ-ହଁ।
କଣ କହୁଛନ୍ତି ଦେଖିଆ ମତ ତେ ଜଣେଇବୁ ଆଉ ହେଲା।
ହଁ-ହଁ-ହଁ ହଉ ଠିକ ଅଛି ହଁ-ହଁ-ହଁ।
ଏଥର ରଜରେ।